ଆଉ କଣ କରୁଛନ୍ତି ତନ୍ନ ବାବୁ
ଇ ଆଉ ତମ୍
ମୁ କ ତ ନେଟୱାର୍କଟା ବହୁତ ପ୍ରୋବ୍ଲେମ ହେଉଛି, ତ ମୁଁ ସେଥିପାଇଁ ବି ବର୍ତ୍ତମାନ କିଛି କରିପାରୁନାହିଁ।
ଆଜ୍ଞା, ତ ଆପଣଙ୍କ କଥା ତ ଶୁଭୁଛି, ମୋ କଥା ଆପଣଙ୍କୁ ଶୁଭୁଛି ନା ନାଇଁ।
ଆଜ୍ଞା। ଆପଣଙ୍କ କଥା ମତେ ଶୁବୁଛି, ଟିକେ ଯାହା ନେଟୱାର୍କ ଇସୁ ହେଲା ତ ସେଥିପାଇ ମୁଁ କ୍ଷମା ଚାହୁଁଛି, କାରଣ ମୋର ଏଇଲେ ଟରୁ କିଛୁ ହେଇଛି।
ଆ ଆଜ୍ଞା, ସେଥୁର ସ୍ୱାଭାବିକ କଥା ନେଟୱାର୍କ ଈଶୁ ତ ହ ପ୍ରାଏ ବର୍ଷା ହଉ ଚି ମାନେ ନେଟୱର୍କ ଇସୁ ହବ ଆଉ ଆପଣ ବୋଧେ ଏଇ ନା କୋଉଠି ଅଛନ୍ତି?
ବର୍ତ୍ତମାନ ତ ମୁଁ ଏକ ବନ୍ଧୁଙ୍କ ଘରକୁ ଆସିଛି ସେଠାରେ ଟିକେ ବିଶ୍ରାମ ନେଉଛି କାରନ ଟିକେ ଦୈନଦିନ ଜୀବନରୁ ଟିକେ ଫ୍ରି ନେଇକି ଏପଟୁ ଟିକେ ଆସିଲେ ଆଉ
ଆଜ୍ଞା ଅପରେ ଆପଣଙ୍କ ସାଙ୍ଗ ବହୁତ ଭଲ ଆପଣଙ୍କୁ ଘରେ ଡାକି ବସଉଛନ୍ତି ନା
ଆଜ୍ଞା ମୋ ସାଙ୍ଗ ତ ବହୁତ ଭଲ ଆପଣଙ୍କ ସାଙ୍ଗମାନେ କେମିତି ଅଛନ୍ତି ସମସ୍ତେ?
ଆମ ସାଙ୍ଗ ମାନ ସାଙ୍ଗମାନେ ସବୁ ଏତେ ଭଲ ନୁହଁ ସେ ପଛେ ଭଲ ପଛେ ଏତେ ଭଲ ନୁହଁ ଆଉ କହିବାର ମୁଁ କଣ କହିବାକୁ ଚାହୁଁଛି ଆପଣ ବୁଝିପାରୁଥିବେ ଆଉ
ଆଜ୍ଞା ହଁ ଜାଣିପାରୁଛି ଦରକାର ସମୟରେ ସେମାନେ ଆସୁନଥିବେ ସେହି ସମୟରେ ଆପଣ କହୁଥିବେ ଆଉ
ଆଜ୍ଞା ଆଜ୍ଞା ଆପଣ ତୁ ବୁଝିପାରୁଥିବେ ଆଉ ଧରନ୍ତୁ ଆଜି ଆପଣ ମୋର ଭଲ ପଡୁଛି ତ ତାଙ୍କର ଟିକେ ପୋଡେ ଆଉ ଜାଣିପାରୁ ତେ କଣ ପୋଡେ ଆଉ
ଆଜ୍ଞା ସେୟା ତ ସ୍ୱାଭାବିକ୍ କଥା ହଉ ତୁ କଣ ଆଜି ଯିବୁ ନା କଣ କୁଆଡେ଼ ବୁଲାବୁଲି କରିବା ପାଇଁ
ନା ମୁଁ କୁଆଡେ ଯିବିନି ଯଦି ତୁ ଆସିବୁ ତାହେଲେ କୁଆଡେ ଯିବା
ହଉ ତାହେଲେ ଆରେ ମୁଁ କହୁଥିଲି ଯେ ସନ୍ଧ୍ୟା ବେଳେ ତ ଆଜି ବର୍ଷା ସେହିତ ଛାଡିଛି କାଲି ତୁ ଜାଣିଛୁ ତୋର ମୋର ବୁଲିବାକୁ ଯାଇ ଥିଲେ ଯୋଉ ଓଦା ହେଇକି ଆସିଛେ ତ ଆଜି ଟିକେ ବିନ୍ଦୁସାଗର ଯିବା ଆଉ ଥରେ ବସା ଉଠା କରିକି ଆସିବା କାଲି ତ ଭଲସେ ବସା ଉଠା ହେଇପାରିଲାନି
ଆରେ ବିନ୍ଦୁ ସାଗର ଯିବାନି ମୁଁ କହୁଥିଲି ଯେ ନଈଆଡେ ପଳେଇଲେ ଶାନ୍ତିରେ ସେଇଠି ବସିକି ଏମେମେ ଖାଇକି ଆସିବା ଆଉ
ଆଜ୍ଞା ସେଟା କ ନୂଆ ଚକୋଲେଟ ଟା ବୋଧେ ଆପଣ କହୁଛନ୍ତି ଯୋଉଟା କହୁଥିଲେ ମୋତେ ପୂର୍ବ କଲ୍ ରେ
ପୁରା ଆନନ୍ଦରେ ପରିପୂର୍ଣ୍ଣ ଆପଣ ହେଇଯିବେ।
ଆଜ୍ଞା ହଉ ତାହେଲେ ଠିକ ଅଛି ମୁଁ ଆପଣ ନେଇକି ଆସନ୍ତୁ ତାହେଲେ ମୋ ପାଖରେ ତ ଥନ କିଛି ପଇସା ନାହିଁ ମୋ ଗାଡିରେ ମଧ୍ୟ ତେଲ ବି ନାହିଁ ତ ମୋ ପାଖରେ ଏବେ କିଛି ନାହିଁ ତ ଆପଣ କିଛି ପଇସା ନେଇକି ଆସିଥିବେ କାରଣ ଅ ମୁଁ ତ ଏବେ କର୍ମକ୍ଷେତ୍ରକୁ ବହୁତ ଦିନ ହେଲା ଯାଇନାହିଁ ନା ତ ମୋତେ କିଛି ପଇସା ମିଳିନାହିଁ।
ହଁ ସେଥିପାଇଁ କିଛି ବ୍ୟସ୍ତ ହୁଅନ୍ତୁ ନାହିଁ। ମୁଁ ଜାଣିଛି ଆପଣ ବହୁତ ଦିନ କର୍ମକ୍ଷେତ୍ରରୁ ଯାଇନାହାନ୍ତି ଆପଣଙ୍କ ଭାଇଙ୍କ ଦୁର୍ଘଟଣା ହୋଇଥିବାରୁ ତ ଆପଣଙ୍କ ଏବେ ଭାଇ କିପରି ଅଛନ୍ତି?
ବର୍ତ୍ତମାନ ତ ମୋ ଭାଇ ବହୁତ ଭଲ ଅଛି ଦେଖାଯାଉ କଣ ହଉଛି।
ଆଜ୍ଞା ମୁଁ ତ ଯାହା ଆଶା କରୁଛି ସେ ବହୁତ ଶୀଘ୍ର ଖୁବ୍ ଭଲ ହେଇଯାଆନ୍ତୁ। ଆଉ ଆପଣଙ୍କର କଣ ଏଇନା ଘରେ ସମସ୍ତେ ଭଲ ଅଛନ୍ତି ନା କିଛି ଅସୁବିଧା ଚାଲିଛି
ବର୍ତ୍ତମାନ ତ ଘରେ ସମସ୍ତେ ଭଲ ଅଛନ୍ତି। କିନ୍ତୁ ଆଗକୁ କଣ ହବ ସେଟା ତ ଠିକ୍ ସେ ଜଣା ନାହିଁ ଅ ଆଗକୁ ଯଦି। ଯଦି ଭଗବାନଙ୍କ ଦୟାରୁ ସବୁଠୁ ଭଲ କଲା ତ ଭଲ ହବ ନହେଲେ ନାହିଁ ଦେଖାଯାଉ କଣ ହଉଛି ଭଗବାନଙ୍କ ଇଚ୍ଛା।
ଆଜ୍ଞା ସେଇଟା ତ ସବୁବେଳେ ଭଗବାନଙ୍କ ଉପରେ ଡିପେଣ୍ଡ କରେ କାରଣ ଆମେ କଣ ଭବିଷ୍ୟୂ ଦେଖିଛୁ। ସିଏ ଯାହା ଲେଖିଥିବେ ସେୟା ହବ। ଆଉ ଆପଣଙ୍କର କଣ ସବୁ କିଛି ଠିକ୍ ଠାକ୍ ଚାଲିଛି ନା କିଛି ଅସୁବିଧା ହଉଛି
ବର୍ତ୍ତମାନ ତ ମୋର କିଛି ଅସୁବିଧା ଚାଲିଛି କିନ୍ତୁ ସେ ସବୁ ଜିନିଷ ମୁଁ ଆପଣଙ୍କ ଆଗରେ କହିପାରୁ ନାହିଁ। କିନ୍ତୁ ଆପଣ କେବେ ଆସନ୍ତୁ ପାଖକୁୁ ସୋଇଛାରେ ଜାଣନ୍ତି ଯେହେତୁ ପରିବାର କଥା ତ ସବୁ ଜିନିଷ କହିହେବନି। ଫୋନ ରେ ତ ଆପଣ କେବେ ଆସନ୍ତୁ ମୋ ପାଖକୁ?
ହଁ ଆଜ୍ଞା ମୁଁ ବୁଝିପାରିଲି ଆପଣ କଣ କହିବାକୁ ଚାହୁଁଛନ୍ତି ପଛେ। ଆପଣଙ୍କ ସହ କୋଉ ଦିନ ସାକ୍ଷାତ କଲି ଆପଣଙ୍କ ସହ ଆପଣଙ୍କ ମନ ଖୋଲିକି ମୋ ସହିତ ସବୁ କିଛି କହିପାରିବେ ମୁଁ ସେଟା ବୁଝିପାଇଲିି।
ଆଜ୍ଞା ଆଉ ଆପଣ ଯୋଉ କହୁଥିଲେ ଯେଉ ବୁଲାବୁଲି କରିକି ଯିବା କଥା ତ ବର୍ତ୍ତମାନ ଆପଣ ସେ ସବୁ ଜିନିଷରେ ଇଚ୍ଛୁକ ଅଛନ୍ତି ନା ନାହାନ୍ତି?
ଆଜ୍ଞା ମୁଁ ତ ଏହା ସବୁବେଳେ ଇଚ୍ଛୁକ ପଛେ ଏବେ ଦେଖାଯାଉ। ପରିବାରରେ ଟିକେ ଆର୍ଥିକ ସମସ୍ୟା ଚାଲିଛି ତ ସେଇଥିପାଇଁ ଦେଖାଯାଉ ଆଗକୁ କଣ ହଉଛି।
ଆରେ ଭାଇ ମୁଁ ଗୋଟେ କଥା କହୁଥିଲି ମୋ କଥାକୁ ଟିକେ ଖରାପ ଭାବିବ ନାହିଁ?
କଣ କହୁନାହାନ୍ତି?
ମୁଁ ବର୍ତ୍ତମାନ କହୁଥିଲି ଯେ ମୁଁ ତ ଯେହେତୁ ଟିକେ ଟିକେ କାମ ଶିଖୁଛି। ମତେ ବର୍ତ୍ତମାନ ଟିକେ ଫ୍ୟାନ୍ ଫ୍ୟାନ୍ ଠିକ୍ କରି ଆସିଛି ତ ଯଦି ଆପଣଙ୍କ ଘରେ କି ଆପଣଙ୍କ ବନ୍ଧୁଙ୍କ ଘରେ ଯଦି କିଛି ଫ୍ୟାାନ ଫ୍ୟାନ୍ ବନ୍ଦ ହୁଏ ତ ଆପଣ ଟିକେ ମତେ ଯୋଗାଯୋଗ କରିବେ। କାରଣ ମୋର ସେଥିରେ ବି କିଛି ପଇସା ହେଇଯିବ ମୁଁ ଆପଣଠୁ କିଛି କମ ରେଟ୍ ରେ ମଧ୍ୟ କରିଦେବି।
ଆଜ୍ଞା ନିହାତି ମୁଁ ଏସବୁରେ ଆପଣଙ୍କୁ କହିବି ଅବଶ୍ୟ।
ହ। ଆଜ୍ଞା ବର୍ତ୍ତମାନ ତ ମୁଁ ଏବେ ଜଣଙ୍କ ଘରକୁ ଆସିଛି ଫ୍ୟାନ ଠିକ କରିବା ପାଇଁ। ପଛେ ମୁଁ ଜାଣିପାରୁନାହିଁ କେମିତି କଣ କରିବି ଯେହେତୁ ମୋର ଏଟା ପ୍ରଥମ ଥର ତ ମତେ ଟିକେ ଡର ମଧ୍ୟ ଲାଗୁଚି।
ଆଜ୍ଞା ଆଉ ଆପଣ ବୋଧେ କେତେ ଥର ଫ୍ୟନ୍ ଠିକ୍ କଲେଣି?
ଏଇଟା ମୋର ପ୍ରଥମ ଥର କିନ୍ତୁ ଆପ୍ ଆଗରୁ ମୁଁ ଯେତେବେଳେ ଶିଖୁଥିଲି ନୂଆ ନୂଆ ସେ ସମୟରେ ମୁଁ ବହୁତ ଗୁଡିଏ ଫ୍ୟାନ୍ ଠିକ୍ କରିଛି ଯାହାକୁ ମୁଁ ଗଣି ନାହିଁ। କିନ୍ତୁ ଯେହେତୁ ପ୍ରଥମ ଥର ପାଇଁ କାମ କରିବାକୁ ଗୋଟେ ଜାଗାକୁ ଆସିଛି। ତ ସେ କାମ ବିଷୟରେ ଏବେ ଭଲସେ ଜାଣି ପାରୁନାହିଁ କଣ କରିବି ମୁଁ ଭାବୁଛି ମୋ ବଡ ଭାଇ। ଘରିକାଙ୍କୁ ଡାକିବି କାରଣ ସେମାନେ ତ ଠିକ କରି ଜାଣିଛନ୍ତି। ଯଦି ମୁଁ ଏଠି ବଡ ଭାଇ ଘରିକାକଙ୍କୁ ନ ଡାକୁିଛି ତାଙ୍କ ଆଗରେ ମୁଁ ବହୁତ ଖରାପ ଲାଗିବ ମତେ।
ଆଜ୍ଞା ଏଥରେ ଡରିବାର କିଛି ନାହିଁ ଆପଣ କାର୍ଯ୍ୟ କରିବା ଶିଖୁଛନ୍ତି ତ ଏଥିରେ ଅସୁବିଧା କିଛି ନାହିଁ ଆ ହଁ ପୁଣି କମ୍ ଦାମରେ ରହୁଛନ୍ତି ତାଙ୍କର କିଛି ଅସୁବିଧା ବି ହବନି ଆପଣଙ୍କ ଜଣଙ୍କ ସହ ପରାମର୍ଶ ନେଇକି। ତାଙ୍କର ଠିକ କରିଦିଅନ୍ତୁ ନହେଲେ ସେ ଆପଣଙ୍କୁ କଣ ଅଖାଡୁଆ କହିବେ ସେ ଆପଣ ବୁଝିପାରୁଥିବେ ଆଉ।
ଆଜ୍ଞା। କାରଣ ଏସବୁ ଜିନିଷ ତ ହୁଏ ନା ଯଦି କୋଉ କାମରେ ଯାଇଥିବ ସେ କାମ ଯଦି ନ କରିପାରିବ ତ ଯେମିତି ହେଲେ ଆମ ଆମ ଆଗ ଲୋକ ତ ଆମକୁ କିଛି କହିବ ତ ସେଥିପାଇଁ ମତେ ଟିକେ ଡର ଲାଗୁଛି। ବର୍ତ୍ତମାନ ତ ମୁଁ ଏବେ କାର୍ ରେ ବସିକି ଯାଉଛି କିନ୍ତୁ କିଛି ସମୟ ପରେ ତାଙ୍କ ଘରେ ପହଞ୍ଚିଯିବି ମଧ୍ୟ।
ଆଜ୍ଞା ହଉ ତାହେଲେ ଆପଣ ପହଞ୍ଚନ୍ତୁ ତାପରେ ଆପଣ ସାଇଜ ସୁଇଚ କରିକି ମତେ ପୁନର୍ବାର ଫାଙ୍କା ହେଲେ ଫୋନ୍ କରିବେ ଆଉ।
ଆଜ୍ଞା ମୁଁ ଠିକ ଅଛି ଆପଣଙ୍କ ପାଖରୁ ମୁଁ ଏବେ ଆଉ କିଛି ସମୟ ପରେ ଫୋନ୍ ରଖିଦେବି ଆହୁରି ପାଞ୍ଚ ମିନିଟ ଅଛି ସମୟ କାରଣ ତାଙ୍କ ଘର ଟିକେ ଦୂର ତ ମତେ ଟିକେ ପହଞ୍ଚିବାକୁ ସମୟ ଲାଗିବ। ତ ଆପଣ ପାଞ୍ଚ ମିନିଟ୍ ପରେ ଫୋନ ରଖି ଦିଅନ୍ତୁ କଣ କହୁଛନ୍ତି?
ଆଜ୍ଞା ନିହାତି ପାଞ୍ଚ ମିନିଟ୍ ତ ଆପଣ କୋଉ ଦୂର ଜାଗା ହେଇଥାିବ ବୋଧେ ଜାଗା ଟା।
ଆଜ୍ଞା ମୁଁ ବର୍ତ୍ତମାନ ଯାଉଛି ରସୁଲଗଡ ପାଖକୁ ତ ମୁଁ ବର୍ତ୍ତମାନ ଏବେ ପହଞ୍ଚିଛି କଳ୍ପନ ରେ କଳ୍ପ କଳ୍ପନା ରସୁଲଗ ପହଞ୍ଚିଲା ବେକୁ ଯେମିତି ହେଲେ ମତେ ଦଶ ପନ୍ଦର ମିନିଟ ଲାଗିଯିବ ଆପଣ ଯଦି ପାଞ୍ଚ ମିନିଟ ଫ୍ରିଥାନ୍ତେ ମୁ ରାସ୍ତାରେ ଟିକେ କଥା ହେଇଯାଇଥାନ୍ତି। ମନଟା ଟିକିେ ଭଲ ଲାଗିଥାନ୍ତା।
ଆଜ୍ଞା ମୁଁ ତ ମଧ୍ୟ ଫ୍ରି ଅଛି ଆପଣ ଯଦି ଫ୍ରି ଟିକେ ତାହେଲେ କୁହନ୍ତୁ କାଳେ ଆପଣ କାର୍ଯ୍ୟକ୍ଷେତ୍ରକୁ ଯାଉଛନ୍ତି ନା। ତ ମୁଁ ଆପଣଙ୍କୁ ଫୋନ ଆପଣ ଫୋନ କରିଥିଲେ ମତେ ସେଇଟା ମୋ ପାଇଁ ବହୁତ ବଡ଼ କଥା। ହୁଁ।
ନା ବର୍ତ୍ତମାନ ଟିକେ ମନ ଭଲ ନଥିଲା ତ ସେଥିପାଇଁ ଆପଣଙ୍କ ସହିତ ଟିକେ କଥା ହେଇଗଲି। ଯଦିହେଉ କାଳେ ମନ ହାଲକା ହୋଇଯିବ ବୋଲି।
ଆ ଆଜ୍ଞା ଭଲ ଅଛନ୍ତି? ମୁଁ ତ କଥା ହେଇ ଆପଣଙ୍କ ମନ ଟାକୁ ଯଦି ଭଲ ଲାଗିଲା ତ ଏଇଥିପାଇଁ ମୁଁ ଭାଗ୍ୟବାନ ମନେକରେ।
ଆଜ୍ଞା ଆପଣ ଯୋଉ କହୁଥିଲେ ଯେ ଖାଇବା ପିଇବାକୁ ଯିବା କଥା ଆପଣଙ୍କୁ ଏବେ ରସୁଲଗଡ଼ ରେ ଅଛି ରସୁଲଗଡ଼ ରେ ଏକ ଭଲ ଫେମସ୍ ବିରିୟାନୀ ଦୋକାନ ମୁଁ ଜାଣିଛି। ସେଠାର ନାଁ ତ ମୁଁ ଆପଣଙ୍କୁ କହିପାରିବି ନାହିଁ କିନ୍ତୁ ସେଠାର ଜାଗା ମୁଁ ଦେଖିଛି। ଆପଣ ଯଦି ଏବେ ଟିକେ ଫ୍ରି ଅଛନ୍ତି ମୋ ପାଖକୁ ଆସୁନାହାନ୍ତି ସେଠାରେ ଆମେ ଖାଇ ପିଈକି ଯାଇଥାନ୍ତେ। ଆପଣ ଗୋଟେ କାମ କରନ୍ତୁ ଆପଣ ଅଟୋ ରେ ପଳେଇ ଆସନ୍ତୁ କାରଣ ମୋ ପାଖକୁ ମୋ ଭାଇଙ୍କ ପାଖରେ ବର୍ତ୍ ବର୍ତମାନ୍ ଗାଡି ଅଛି କାର ଅଛି ତ ସେଥିପାଇଁ ଆପଣ ଯଦି ଅଟୋରେ ଆସିଥାନ୍ତେ ଆମ ସହିତ କାର ରେ ମଧ୍ୟ ପଳେଇ ଯାଇଥାନ୍ତେ
ଆଜ୍ଞା ତାହେଲେ ମୁଁ ଦେଖୁଛି ଆପଣ ମତେ ଆପଣଙ୍କ ସ୍ଥାନ କୋଉଠି ପହଞ୍ଚିଛନ୍ତି ତ ସେଇ ଜାଗାର ନାଁ କହିଦିଅନ୍ତୁ ତ ଆପଣଙ୍କ ପାଖରେ ଯାଇଁ ପହଞ୍ଚିିଯିବି।
ବର୍ତ୍ତମାନ ତ ମୁଁ ଏନା ପହଞ୍ଚି ନାହିଁ ଜାଗାରେ ମୁଁ ଯେତେବେଳେ ପହଞ୍ଚିଯିବି ଆପଣଙ୍କୁ ମୁଁ ମେସେଜ ରେ ଜଣେଇଦେବି ଯେଉ ମୁଁ କୋଉଠିକି ଯାଉଛି କି ନହେଲେ ପୁନର୍ ବାର ଆଉ ଥରେ ଫୋନ ଟି କରିଦେବି। ଆପଣ ଯଦି ଇଚ୍ଛୁକ ଥିବେ ତାହେଲେ ଆପଣ ଆସିବେ ଭାଇ ମୁଁ ଆପଣ ଆମର କେତେଟା ବନ୍ଧୁ ଅଛନ୍ତି ତିନି ଜଣ ଯାକ ମିଶିକି ସେଠି ଖାଇ ପିଇକି ଯିବା ହାରି
ଆଜ୍ଞା ନିହାତି ଆଉ ଆପଣ ଏଥର କୁଆଡେ ବୁଲିବାକୁ ଯିବେ ନା ନାଇଁ?
ବର୍ତ୍ତମାନ ତ କିଛି ପ୍ଲାନିଂ ନାହିଁ କିନ୍ତୁ ଆଉ କିଛି ଦିନ ଯାଉ ମୋ ବନ୍ଧୁ ମାନେ ସବୁ କହୁଥିଲେ ଯିବା ପାଇଁ କୋରାପୁଟ ବୁଲିବା ପାଇଁ ସୀତ ଦିନେ ଯଦି ସେମାନେ ଆଉ ଥରେ ପୁନର୍ବାର ବାହାରିକି ଯିବେ ତାହେଲେ ମୁଁ ବି ତାଙ୍କ ସହିତ ବୁଲିବା ପାଇଁ ପଳେଇବି। କାରଣ ବର୍ଷକ ବାର ମାସ ଯାକ ଏଠାରେ ଟିକେ ଘର କାମ ବାହାର କାମ କରିି କରି ଟିକେ ହାଲିଆ ହେଇ ଗଲିଣି। ତ ମୋତେ ଟିକେ ନିଜକୁ ଟାଇମ ଦେବା ପାଇଁ ଟିକେ ବାହାରକୁ ବୁଲିବାକୁ ଯିବାକୁ ଇଚ୍ଛା ହଉଛି।
ଆଜ୍ଞା ନିହାତି ବାହାରେ ବୁଲିବା ଦରକାର ମନର ଶାନ୍ତି ପାଇଁ ଦେହର ପୀଡା ଦୂର କରିବା ପାଇଁ ଦିବା ତରକାରୀ ବାହାରକୁ
ଆଜ୍ଞା। ଆଉ ଆପଣ ଯୋଉ କହୁଥିଲେ ଯେ ବୁଲାବୁଲି କରିବା କଥା ଆପଣ ଜାଣିଛନ୍ତି କେତେ ଟଙ୍କା ଖର୍ଚ୍ଚ ହେବ ମୋତେ ଟିକେ ଆଗୁଆ ଜଣେଇ ଦେଇ ଥାନ୍ତେ ମୁଁ ସେଇ ଅନୁସାରେ ଟିକେ ପଇସା ସଞ୍ଚୟ କରି ରଖି ଦେଇଥାନ୍ତି।
ଆପଣ କୁଆଡେ ଯିବେ କହୁନାହାନ୍ତି ବୁଲିବାକୁ ମୁଁ ସେଇ ଅନୁସାରେ ତାହେଲେ ଆପଣଙ୍କୁ କହିବି କେତେ ଟଙ୍କା ଖର୍ଚ୍ଚ ହବ ତି ଆପଣ ଯଦି କିଛି ନ କହିବେ କୁଆଡେ ବୁଲିବାକୁ ଯିବେ ମୁଁ ଆପଣଙ୍କୁ କହିି ହ ଅସୁବିଧା ହେଲେ ପରେ ଆପଣ କହିବେ ଯେ ସେ କହିଯେଇଥିଲା ଏତିକି ପଇସା ପଛ ଆଠୁ ଅଧିକ ଖର୍ଚ ହଉଛି ଆଠୁ କମ ଖର୍ଚ୍ଚ ର ଅଛି
ନା ବର୍ତ୍ତମାନ ତ ମୁଁ କହୁଥିଲି ଆପଣଙ୍କୁ କୋରାପୁଟ ଯାଇଥାନ୍ତେ ମୁଁ ସେଠାରେ ତିନ ରୁ ଚାରି ଦିନ ସେଇଠି ରହିକି ଆସିି ଥାନ୍ତି ତ ଆପଣ ଯଦି କୁହନ୍ତି ସେ ତିନି ଚାରି ଦିନ ଭିତରେ କେତେ ଟଙ୍କା କଣ ଖର୍ଚ୍ଚ ହେବ ସିଏ ମତେ କେବଳ ଗାଡି ଖର୍ଚ୍ଚ ଖାଲି ପାଞ୍ଚ ହଜାର ମାଗିଛନ୍ତି ତାହା ବାଦ ମୋର ଆଉ ଅନ୍ୟାନ୍ୟ ଖର୍ଚ୍ଚ କେତେ କଣ ହବ ପନ୍ଡିଏସାବ ଦେଇ ପାରିବେ କି?
ଗାଡି ଖର୍ଚ୍ଚ ତ ପାଞ୍ଚ ହଜାର ଠିକ୍ କହିଛନ୍ତି ପଛେ ଆପଣଙ୍କର ଖାଇବା ପିଇବା ଖର୍ଚ୍ଚ ସେଇଟା ଆପଣଙ୍କ ଉପରେ ନିର୍ଭର କରେ ଆପଣ କେତେ ଖାଉଛନ୍ତି ମୁଁ ଖାଇବା ଖର୍ଚ୍ଚ ଆପଣଙ୍କ ଖାଇବା ଖର୍ଚ୍ଚ ବୋଧେ ପାର୍ଥକ୍ୟ ରହିବ ତ ଖାଇବା ଖର୍ଚକୁ ଛାଡିଦେଲେ ରହିବା ଖର୍ଚ୍ଚ ବେଶୀ ନାହିଁ ଅତି ବେଶୀରେ ଦି ହଜାର ଟଙ୍କା ଖର୍ଚ୍ଚ ହବ
ତ ଏଇତ ବହୁତ ଭଲ କଥା ଯାହା ହଉ ରହିବା ଖର୍ଚ୍ଚ ଦି ହଜାର ମୋର ମତେ ମନେ ହଉଛି ଯେ ଖାଇବା ଖର୍ଚ୍ଚ ମଧ୍ୟ ଆଉ ମୋର ତିନି ହଜାର ଖର୍ଚ୍ଚ ହେଇପାରେ କାରଣ ଏକା ତ ମୁଁ ଖାଇବିନି ଯାହାେଲେ ଦୁଇ ତିନି ଜଣ ଯାଉଛିୁ ଯଦି ମୋର କେବେ ଗାଡି ଫାଡି କି କିଛି ବି ଅସୁବିଧା ହବ ତ ସେଥିପାଇ ମୁଁ ଦୁଇ ହଜାର ଟଙ୍କା କେବଳ ପାଖରେ ରଖିଥିବି ଏକ୍ସଟ୍ରା ତା ବାଦ ଖାଇବା ଖର୍ଚ୍ଚ ଦିଇ ହଜାର ମୁଁ ମନରେ ଧରିଛି। ତ ମୁଁ ଭାବୁଛି ଟୋଟାଲି ମୋର ପନ୍ଦର ହଜାର ହୋଇଗଲେ ମୁଁ ଆରାମସେ ବୁଲାବୁଲି କରିକି ଆସିପାରିବି।
ଜାର ତ ବହୁତ ଅଧିକ ହେଇଗଲା ଆପଣ ତ ଦଶ ହଜାରରେ ବି ଅ ବୁଲିକି ଆସିପାରିବେ। ଆପଣ ମହେନ୍ଦ୍ରଗିରି ଯାଉନାହାନ୍ତି ଆଠୁ ଅଳ୍ପ ପଇସାରେ ବି ମଧ୍ୟ ହେଇଯିବ। ଦି ତିନି ହଜାରେ ମହେନ୍ଦ୍ରଗିରି ଆପଣ ବୁଲିକି ପଳେଇ ଆସିବେ।
ମହେନ୍ଦ୍ରଗିରି ଯାଇଥାନ୍ତି ଯେ ଏ ସାଙ୍ଗ ମାନଙ୍କୁ ତ କହିସାରିଲଣି ଆଉ ତ ମନା କରି ହବନି ଆପଣ ଜାଣୁଛନ୍ତି। ତ ଆଉ କେବେ ଆଗାମି ଖେ କିଛି ଦିନ ପରେ ଆଉ ଥରେ ନହେଲେ ଆମେ ଆପଣ ଆଉ ମୁଁ ଆଉ କିଛିଟା ବନ୍ଧୁଙ୍କୁ ମୁଁ ଜଣେଇଦେବି। ଆମେ ମିଶିକି ନହଲେ ପଳେଇଲେ ଭଲ ହୁଅନ୍ତା ତ?
ଆଜ୍ଞା ଏଇଟା ତ ନିହାତି ଖୁସିର କଥା ଆପଣ ଯଦି ଆପଣଙ୍କ କିଛି ସାଙ୍ଗ ଆଣିବେ ତ ମୁଁ ବି ମତେ କିଛିଟା ମୋର ସାଙ୍ଗ ନେଇକି ଯାଇକି ବୁଲିକି ପଳେଇ ଆସିବା କଥା ଆଉ।
ଆଜ୍ଞା ଗୋଟେ କାମ କରନ୍ତୁ ଫୋନ ଟାକୁ ମୁଁ ରଖି ଦଉଛି, ଆଉ କିଛି ସମୟ ପରେ ଆପଣଙ୍କୁ ଫୋନ କରୁଛି କାରଣ ବର୍ତ୍ତମାନ ମୁଁ ମୋ ଜାଗା କ୍ଷେତ୍ରରେ ପହଞ୍ଚିବା ଉପରେ ହୋଇଗଲିଣି।
ଆଜ୍ଞା ତାହେଲେ ରଖୁଛି ଆ-ରଖନ୍ତୁ ଆପଣ କାର୍ଯ୍ୟ କରି ଫୋନ କରନ୍ତୁ ପୁନର୍ବାର।
ଆଜ୍ଞା ମୁଁ କାର୍ଯ୍ୟ ସରିବ ତ ଆଉ ଦଶ ପନ୍ଦର ମିନଟି ଭିତରେ, ମୁଁ ଆପଣଙ୍କୁ ଫୋନ କରୁଛି ଧନ୍ୟବାଦ।
ଆଜ୍ଞା।